ହାଲୋ।
ଆଜ୍ଞା। ଏଇ ଶୋଇଚୁ ଆଉ କଣ କରିବୁ।
ଓହୋ। ଆଉ ଉଠି ନାହାନ୍ତି ହଁ ହଁ। ବର୍ଷା ତ ଏଠି ହଉଚି ଜୋରରେ ଟିକେ ବି ଛାଡୁନି କାଲିଠୁ।
ଆଉ
କାଲିଠୁ ଆଜିଯାଏଁ ଟି ସିଏ ଟିକେ ବି ଛାଡ଼ୁନି।
ଏ ହେ କଣ କରିବା ତାମାନେ?
କିଛି କରିହବନି।
ପ୍ରବଳ ବର୍ଷା ଆମର ବି ଇଆଡେ ପ୍ରବଳ ବର୍ଷା ହଉଛି ସବୁଆଡେ ବର୍ଷା। ଭୁବନେଶ୍ଵର, କଟକ ସବୁଆଡେ ବର୍ଷା।
ହୁଁ ବର୍ଷାକୁ ତ କିଛି ଅଟକେଇ ହବନି ନା।
ନା ବା।
ଆମ ଖରାକୁ କଣ ଅଟକେଇ ପାରୁଛେ ନା ଶୀତକୁ ଅଟକେଇ ପାରୁଛେ।
ହଁ।
ଖରା ହେଲା ବେଳେ ଲୋକ କହୁଛନ୍ତି କାଇଁ ଖରା ହଉଛି କାଇଁ ଖରା ହଉଛି। ବର୍ଷା ହେଲା ଠୁ କାଇଁ ବର୍ଷା ହଉଛି କାଇଁ ବର୍ଷା ହଉଛି। ଶୀତ ହେଲା ଠୁ କାଇଁ ଶୀତ ହଉଛି। କାଇଁ ଶୀତ ହଉଛି। କେତବଳେ ମନ ଶାନ୍ତି ନୁହେଁ।
କଣ କରିବା ବର୍ଷା ଦିନ ଆଇଲା ବର୍ଷା ହବ ଆଉ।
ହୁଁ।
ଏ ଲାଗିକି ବର୍ଷାଟା ରହୁଛି ଚାଷ ଗୁଡା ଖରାପ କରିଦବ ସବୁ।
ହଁ ହଁ ସେଇଟା ସତ ତ।
ମାନେ ଯେପର୍ଯ୍ୟନ୍ତ ଯେତିକି ବର୍ଷା ହେଇଛି ଚଳିବ ଆପରେ ଅଧିକ ଯୋଉଭଳିଆ ବର୍ଷ୍ ର୍ଷା ହଉଛି ଲାଗି ରହିବ ନା ଦି ଚାରଦିନି ଉଁ ଫସଲ ଗୁଡା ସବୁ ନଷ୍ଟ କରିଦବ ବୁଡେଇକି ପଚେଇ ଦବ। କଣ କରିବା ଆଉ। ହୁଁ ଭାରି ସମସ୍ୟା ବର୍ତ୍ତମାନେ।
ହୁଁ ସମସ୍ୟା ତ ସମସ୍ତଙ୍କର ସେଇଟା ହବ ଏବେ।
ହଁ ସେଇଟା ତ ଠିକ୍ କଥା।
ତମେ ତାକୁ ତା ବୋଲି ବନ୍ଦ କରିଦବ ବର୍ଷାଟାକୁ।
ବର୍ଷାଟା କଣ ଆମର ହାତରେ ଅଛି ଯେ ବନ୍ଦ କରିଦବା।
ସେଇଆ ତ ବନ୍ଦ କରିହବନି ନା।
ହୁଁ।
ବନ୍ଦ କରିହବନି ହଉଛି ହବାକୁ ଦବା।
ହଁ ହଁ ବର୍ଷା ହଉ ଆଉ। ଯଦି ଭଗବାନ ମାନେ ଇଏରେ ଟିକେ ଯଦି କମିଲା ତାହେଲେ ଭଲ ପୁଣି ଟାଇମରେ ହେଲେ ଚଳିବ ଲଗାତାର ବର୍ଷାଟା ହଉଛି ତା ପରେ ଝିପିଝିପି ହଉଥିଲା। ନାଇଁ।
ଆଜି ପାଗ ଦବନି। ଆଜି ସଖାଳୁ ଯେମିତିଆ ପାଗ ଦେଖେଇଲାଣି ସଖାଳୁ ଆଜି ଲାଗିଛି ଲାଗିଛି ସେମିତି ଝୁପୁରୁ ଝୁପୁରୁ ଚାଲିଛି।
ସ-ସବୁଆଡେ ହଉଛି ନାଇଁ।
ସବୁଆଡେ।
ହୁଁ ଚାରିଆଡେ ଧରିଛି ପୁରା ଲଘୁଚାପଟା ଆଉ।
ହୁଁ ସେମ୍ ଝୁପୁରୁ ଝୁପୁରୁ ଚାଲିଛି। ହୁଁ କିଛି ଗୋଟେ କିଏ କାମକୁ ବାହାରିଲେ ସେମାନେ କାମକୁ ବି ଯାଇପାରିବେନି।
ହଁ ବା ଆଉ ସବୁ ନାଗି ଫେରିଲୁ ଭାରି ଇଏରେ ଫେରିଲୁ। ରେନିକୋଟ ପିନ୍ଧିକି ବି ମାନେ ଭିଜି ଗଲି ପୁରା। ପ୍ରବଳ ଜୋରରେ ବର୍ଷା ହଉଛି ଆଉ।
ବର୍ଷା ତ ଛାଡ଼ୁନି ଆଉ।
ସକାଳୁ ସକାଳୁ ଜୋରରେ ହେଲା।
ହଁ ସଖାଳୁ ପୁରା ଜୋରସେ ନାଚିଲା ପୁରା ଘଡଘଡି ବି ଜୁଳି ପୁରା ନାଦି ଦେଲା ।
ହଁ ବା ଭାରି ଗୋଟେ ଘରେ ବର୍ଷା ପାଗରେ ଘରେ ରହିବ ଠିକି। ଚାହା ପାହା ପିଇକି। ଆଉ ବାହାରୁକୁ ଯିବାଟା ଭାରି ଅସୁବିଧା।
ବର୍ଷା ଦିନେ ଘରେ ରହିବାକୁ ଆମକୁ ଭଲ ଲାଗେ। ତା ବୋଲି ବନ୍ଦ ହେଇଯିବ।
ହେଁ ହେଁ କଣ କରିବି?
ଡୁଟି ତ ବନ୍ଦ ହବନି ବର୍ଷକ ବାର ମାସ ବର୍ଷା ହେଲେ ବି ଡିଉଟି ବନ୍ଦ ନାହିଁ।
ହଁ କଣ କରିବା ଆଉ ଆଉ ଆପଣ କଣ ପଢାପଢି ଚାଲିଛି?
ହଁ ହଁ ହୁଁ ପଢ଼ା ଚାଲଛି। ମୋର ପ୍ଲସ୍ ଥ୍ରୀ ଫାଷ୍ଟ୍ ଇୟର ଚାଲିଛି।
ଓହୋ, କୋଉ କଲେଜେ?
ମୋର ଏଇ ବାରଙ୍ଗ୍ କଲେଜ୍।
ବାରଙ୍ଗ।
ହଁ।
ଆଚ୍ଛା ଆଚ୍ଛା ବାରଙ୍ଗଟା ଆମର ଏଇଠି ବା ଏଇ ଯୋ କଟକ ବାରଙ୍ଗ ତ।
ଆଜ୍ଞା।
ଓହୋ ପଢାପଢି ଠିକ୍ ଠାକ ଚାଲିଛି ତ?
ହଁ ହଁ ଚାଲଛି।
ହୁଁ।
ବାପା ମା ଏତେ କଷ୍ଟ କରି ପ ପଇସା ଦଉଛନ୍ତି ଆମେ ପାଠ ପଢିବୁନି ଆଉ କଣ କରିବା?
ପାଠ ପଢାଟା ମନେ ରହେବ। ଆଉ ପ୍ଲସ୍ ଥ୍ରୀ କଣ ମାନେ କୋଉ ଇଏରେ ଆର୍ସ ନା ସାଇନ୍ସ ନା କଣ?
ଆର୍ଟସ୍
ଦେଖିକି କୋଉଠି କଣ ଆଗୁ କଣ ଏମ ଅଛି ମେ ସର୍ଭିସ ସର୍ଭିସ କରିବେ ନା କଣ?
ହଁ ହଁ।
ହୁଁ ଭଲ ପାଠ ପେଢେନେ ଚାକିରି ଆସିବ ଆଜିକାଲି ତ ଚାକିରିର ଯୋଉ ସମସ୍ୟା।
ହଁ ସେଇଟା ସତ କଥା। ତ ସେଥିପାଇଁ ଗମେଣ୍ଟ ଚାକିରି ତ ଆଶା ରଖିବା କଥା ନୁହେଁ।
ନାଇଁ ନାଇଁ ନାଇଁ ଗର୍ମେଣ୍ଟ ଚାକିରି ବି ଆଶା ରଖିବ ତମେ ପ୍ଲସ୍ ଥ୍ରି ଫ୍ଲସ୍ ଥ୍ରୀ କରୁଛ ଭଲ ପରସେଣ୍ଟେଜ୍ ରହିଲେ ଯଦି ହୁମ୍ ଗମେଣ୍ଟ ଚାକିରି ଇଏରେ ଯଉ
ସେମିତି ବି ଆ ଆଶା ନାହିଁ ସେମିତି ବି ଆଶା ନାଇଁ କାରଣ ଜାଣିଥିବେ ଏ ତ ଆମ କାଷ୍ଟର ଲୋକ ମାନଙ୍କୁ ମିଳିବା ହିଁ କଷ୍ଟ ର ହୋଇଯାଉଛି।
ହଁ ଏବେ ସବୁ କୋଟାରେ ହେଇଯାଉଛି ନା।
ସେମାନେ ତ ପାଇ ଯାଉଛନ୍ତି ଆମ ଆଗରୁ, ସେମାନେ କମ ମାର୍କ ରଖି ପାଇ ଯାଉଛନ୍ତି। ଆମେ ତାଙ୍କ ଠୁଁ ଅଧିକ ମାର୍କ ରଖିଲେ ବି ସେ ଜାଗାରେ ପାଇବାନି।
ହଁ ପା।
ସେମାନେ ପାଇ ଯାଉଛନ୍ତି, ହଁ ଆମେ କିଛି ଆମ ସେଥିପାଇଁ ଆଶା ରଖିବା କଥା ନୁହେଁ ଆମ ପାଇଁ। ଯେମତି ଚାଲୁଛି ଚାଲୁ, ଗୋଟେ ପ୍ରାଇଭେଟ୍ ପ୍ରାଇଭେଟ୍ ଜାଗା ଦେଖିକି ପଳେଇବ, ଯାହା ଆଉ ସେ
ହୁଁ ହୁଁ। ହୁଁ ନା ଏବେ ସବୁ ଉ ମାନେ ଅଛି ଚିଟି ବିିଟି କରିକି ସାଙ୍ଗ ଗୁଡା ମୋର ସବୁ ଥିଲେ ସେମାନେ।
ତ ଗେହ୍ଲା ପୁଅ ହଉଛନ୍ତି, ସେମାନେ ଆମେ ନୁହେଁ।
ହୁଁ। ଆମ ସାଙ୍ଗ ପିଲା ଦି ଟା ପାଇଲେ ହି ହି ହି।
ଦେଖୁନ ସେମାନେ ପାଇ ଯାଉଛନ୍ତି ମୋ ସାଙ୍ଗମାନେ ନେହ୍ ତାଙ୍କର ସେକେଣ୍ଡ ସେ ଫାଷ୍ଟ ଇୟରରେ। ମାନେ ପ୍ଲସ୍ ଟୁ ପଢିଲା ପରେ ପ୍ଲସ୍ ଥ୍ରୀ ବେଳକୁ ସେମାନେ ମୋ ଠୁଁ କମ୍ ମାର୍କ ରଖିଛନ୍ତି, ସେମାନେ ଆଗେ ସିଟ୍ ପାଇଲେ, ମୁଁ ପୁରା ଲାଷ୍ଟକୁ ସିଟ ପାଇଲି।
ହୁଁ।
ମାନେ ମୋ ଚାର୍ ଶହ ମାର୍କ ଟା ବି ତାଙ୍କୁ ଦେଖା ଗଲାନି। ତାଙ୍କ ଶହେ ଦୁଇ ଶହ ଦେଖାଗଲା, ସିଏ ଆଗେ ତାଙ୍କୁ ସିଟ୍ ଦେଲେ। ତାଙ୍କର ରୋ ରୋଲ୍ ନମ୍ବର ସବୁ ଆଗେରେ ମୋ ରୋଲ ନମ୍ବର ସସ ପୁରା ପୁରା ପଛେରେ।
ଏବେ ଏ କଣ କହିଲେ? ମାନେ ଅଧିକାଂଶ ସେକ୍ଟର ରେ ଦେଖିବେ ସେଇମାନେ ହି ରହୁଛନ୍ତି ପୋଷ୍ଟିଂ ରେ ଆଉ ଆମ ଲୋକ ଆଉ କେହି ନୂଆ ସୈନିକ ଏତେ ଆଉ ନାହାନ୍ତି।
ନା। ଦେଖନ୍ତୁ ଆଉ ତାପରେ ଏ ଆ ଆମକୁ କିଛି ଫ୍ୟାସିଲିଟି ନାହିଁ କିଛି
ହଁ ବା।
ଆମେ ଗୋଟେ ମାନେ ମଣିଷରେ ହିଁ ଗଣା ନୁହେଁ ତାଙ୍କ ଆଗରେ।
କଣ କରୁ ଆମେ ନାଇଣ୍ଟି ନାଇଣ୍ଟି ଫାଇଭ୍ ପରସେଣ୍ଟ ରଖିଥିଲେ ବି ଜଣେ ଯଦି ସିକ୍ସଟି ପରସେଣ୍ଟ ରଖି ତାଙ୍କର ତାକୁ ନେଇଯିବେ ନାଇଁ।
ତାହାକୁ ନେଇ ଯାଉଛନ୍ତି। ମୁଁ କହିଲି ବା ମୁଁ ଚାରିଶହ କେତେ ରଖିଛି। କିନ୍ତୁ ମତେ ନେଲେ ତାକୁ ନେଇଗଲେ ସିଏ ଦୁଇଶହ ରଖ ଦୁଇଶହ ନା ଦୁଇଶହ କେତେ ରଖ ଥିଲା ଗୋଟେ। ତାକୁ ନେଇଗଲେ ମୁଁ ଚାରିଶହ ରଖିଛି ବଇଛି ତଳେ। ଜଗି କି ବଇଛି। ପରେ ଆସିବ।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
ମା ଚାର୍ ଶହ ମାର୍କ ରେ ଆମର ମାନେ ତା ଠୁ ମୁଁ ଦୁଇ ଶ ଏକ୍ସଟ୍ରା ରଖିଛି, ଦୁଇ ଶହ।
ହୁଁ।
ଦୁଇ ଶହ ଟଙ୍କା କୁ ଦେଖାଗଲା ନି ଦୁଇଶହ ଖାଲି ଦେଖାଗଲା, ଖାଲି ଦୁଇଶହ ଟା।
କୋଉ ସି ଟି?
ଯୋଉ ପ୍ଲସ୍ ଥ୍ରି ଆଡିସନ୍।
ହ୍ୟାଲୋ। ଆଚ୍ଛା ତା ପ୍ଲସ୍ ଥ୍ରି ଆଡ଼ମିଶନ୍ ଅଛି। ହଁ।
ତାଙ୍କ ଦୁଇ ଶହ ଟଙ୍କା କୁ ଦେଖାଗଲା। ମୁଁ ପୁରା ଲାଷ୍ଟ ମୁମେଣ୍ଟ ରେ ପାଇଛି ବା ମୋ ଆଡ଼ମିସନ୍।
ହୁଁ।
ମାନେ ଚାରଶହ ମାର୍କ ଟା ତାହେଲେ କିଛି କହିବାକୁ ନ ଗଲେ ନୁହେଁ।
ହଁ। ତମେ ପ୍ଲସ ଥ୍ରୀ ପ୍ଲସ୍ ଥ୍ରୀ ସାରିକି ନର୍ସିଂ ଫର୍ସିଂ କି କଣ ଗୋଟେ କଣ କରିଦେଲେ ନା କଣ ଏମ ଅଛି?
ମୋର ତ ସେଥିରେ ଏମ ନାଇଁ। ମୁ ପାଠ ପଢିନଥାନ୍ତି। ବଟ ମୋର ଫ୍ୟାମିଲି ପ୍ରୋବ୍ଲେମ୍ ହେଲା ଟ ପାଠ ପଢ଼ିଲି।
ଆଚ୍ଛା।
ମୁଁ ଯାଇଥାନ୍ତେ ଏହାର ଆର୍ଟ କଲେଜ।
ହଁ ହଁ ହଁ।
ଉଃମ ସେ
ଆର୍ଟ ଏ ଜଣା ଅଛି ତାହେଲେ।
ହଁ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜ।
ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜ। ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜ ଯଦି ଜାଣିଛ ଏଥିରେ ଉମ ମାରାମାରା ଆଜି କାଲି ସୋସିଆଲ ମିଡିଆରେ ସବୁ କିଛି ବି ଅନେଇ ଛାନେ ବି ହେଇଯାଉଛନ୍ତି ଲୋକ ଭାଇରାଲ ହେଇଯାଉଛନ୍ତି। ସେମିତି କରିବା କଥା ନା ଆଉ।
ଏଗୁଡା ଉମ ସେଗୁଡା କଲେ ହବ ଯେ। ତା ପାଇଁ ବି ଭଲ ସେଟ୍ ଦରକାର ତା ପାଇଁ ବି ଭଲ ଫୋନ୍ ଦରକାର। ତ ଉମ ତାପରେ ଯାଇକି
ହୁଁ ହୁଁ। ହୁଁ ହୁଁ ନହେଲେ ଆଜିକାଲି ଇଷ୍ଟାଗ୍ରାମ ୟୁଟ୍ୟୁବ ରେ ସବୁ ଛାଡୁନାହାନ୍ତି।
କ୍ୟାମେରା ଷ୍ଟାଣ୍ଡ ଦରକାର।
ହ ଏ ନାଇଁ ଏତେ କଥା କଣ ଯେମିତି ଅଛି ସେମିତିରୁ ଷ୍ଟାର୍ଟ କଲେ ବି ଧୀରେ ଧୀରେ ଧୀରେ ଧୀରେ ହେଇଯିବ। ଆସ୍ତେ ଷ୍ଟାର୍ଟ କରିବାର ଅଛି ନା ଆଉ ଲୋକ କେତେ କଣ କରୁଛନ୍ତି।
ଲୋକ କଣ କରୁଛନ୍ତି ମ ମୋତେ ତ ଆର୍ଟ କଲେଜ ଯିବାର ଥିଲା। ତ ମୁଁ ସେଥିପାଇଁ ଯାଇପାଇଲିନି ଆଉ ସେଥିପାଇଁ ଇଚ୍ଛା ଶକ୍ତି ସରିଗଲା।
ହୁଁ ହୁଁ।
ଗୋଟେ ଜିନିଷ ଇଚ୍ଛା ଥାଏ ତାକୁ ସ ସରିଗଲା ଆଉ ଭଲ ଲାଗେ। ଇଛା ଟା ପୁରା ନ ହେଲେ ଭଲ ଲାଗେ କି?
ଆଉ କଣ ବା ପଢିକି ଯଦି ବାହାରକୁ ଗଲ ଭଲ ଚାକିରି ବାକିରି ଅଛି ଓଡିଶାରେ ଆଉ
ତ ତା ପାଇଁ ବହୁ ବହୁତ ଭଲ ଚକିରିଆଇଥିଲା ସେଗୁଟାରେ ଭଲ ଚାକିରରି ମିଳିଯାଏ ଆଡ଼ରେ।
ହୁଁ ଆଟରେ ମିଳିଯିବ ଆଟରେ ମିଳିଯିବ ଭଲ ଚାକିରି।
ଉଁ ମିଳିଯିବ ଏମିତି କଥା ନାହିଁ କିନ୍ତୁ ସେ ଯୋଉ ଜାଣିଥିବେ ଲୁଗା ଧଡି।
ହଁ।
ଏଇଉରା ସବୁ ଘରକୁ କାମ ଆସିଥାନ୍ତା କିନ୍ତୁ ଛାଡ଼ିଲେନି ତ ଘରେ ଆଉ।
ହଉ ଛାଡ ଦେଖ ଆଉ। ହଉ ଆଜ୍ଞା ରହିଲି ମୋର ଟିକେ କାମ ଅଛି।
ଆଜ୍ଞା।
ହ୍ୟାଲୋ।